ହୁଁ ଭାଇ କଣ କରୁଥିଲେ?
ଅଁ ଏବେ ଜଷ୍ଟ ତ ବସିଛି ମୁଁ ଭଲ ଅଛନ୍ତି ଆପଣ?
ହୁଁଁ ମୁଁ ତ ବହୁତ ଭଲ ଅଛି। ଆପଣଙ୍କ ଦେହ ପା ଭଲ ଅଛି ନା?
ହଁ ହଁ ଭଲ ଅଛି ଭଲ ଅଛି। ଈଶ୍ୱରଙ୍କ କୃପାରୁ ଭଲ ଅଛି ଆଜ୍ଞା ହୁଁ।
ହୁଁ ଭଗବାନଙ୍କ ଉପରେ ସବୁ ଭରଷା ରଖନ୍ତୁ ସବୁ ଜିନିଷ ଠିକ୍ ଠାକ୍ ରହିବ।
ନିହାତି ନିହାତି ଆଉ କଣ କରୁଥିଲେ?
ଆଉ ମୁଁ ଏଇ ଟିକେ ଘରେ ଖାଇ ପିଇ ଆଇଥିଲି ବାହାରେ ବଇଚି ଆଉ।
ଆଚ୍ଛା ଆଚ୍ଛା। ନାଇଁ ମୁଁ ତ ବସିଚି ଆଉ ଜଷ୍ଟ ମାନେ ବାହାରକୁ ବାହାରିଚି କରେଣ୍ଟ ବି ପଳେଇଚି। ତ ଭଲ ଲାଗୁନି ଝାଳ ମାନେ ଗୁଳୁଗୁଳି ହେଇଯାଉଚି ଭିତରେ ବସିି ହଉନି।
ଗରମ ଯୋଗୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ?
ହଁ ମୋ ଘରେ ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଘରେ ସବୁ କେମିତି ଅଛନ୍ତି?
ହଁ ହଁ ହଁ ମୋ ଘରେ ବି ସମସ୍ତେ ଭଲ।
ଅ ହହୋ ଆଉ ମୁଁ ଟିକେ ବା ହେଇ ବସିଥିଲି ମୁଁ କହିଲି ଟିକେ ଭାଇଙ୍କ କଥା ମନେ ପଡୁଚି। ଭାଇଙ୍କ ଟିକେ ଲଗେଇଦବା କଲ କଥା ହବା।
ଯାହା ହଉ ଯାହା ହଉ ଯାହା ହଉ ତି ହେବା ଦରକାର ନିହାତି। ଭଲ ମନ୍ଦ ସୁଖ ଦୁଃଖ ହେବା ତ ଦରକାର ଆଉ।
ହଁ ଏଇଠି ଏଇ ତ ଜୀବନ ଆଉ ଟିକେ ଭାଇଙ୍କ ସହିତ ଦୁଃ ଖ ସୁଃଖ ହେଇଗଲେ ହଁ ନିଜକୁ ବହୁତ ହାଲକା ଲାଗିବ ନା ହଁ। ଆଉ ଭାଇ ଖାଇଥିଲେ କଣ ଆଜି?
ଆ ଆଜି ତ ଦିନ ବେଳେ ଯାହା ମାନେ ଟିକେ ହେଇଥିଲା ଯେହେତୁ ସଣ୍ଡେ। ମାଛ ହେଇଥିଲା ଆଉ ନନଭେଜ ଟିକେ ହେଇଥିଲା ଆଜି ହ। ମାଛ ଭାତ ଡାଲି ଏମିତି ସବୁ ଖାଇଥିଲେ ଆଉ। ଆଉ ଆପଣଙ୍କ ଘରେ?
ଆମର ତ ଆଜି ମାନେ ଆମର ରବିବାରେ ଘରେ ଆମିଷ ପୁରାନ୍ତିନି। ତ ଆଜ ଜି ଆମର ହେଇଥିଲା ଭାତ ଡାଲି ଆଉ ଛତୁ ତରକାରୀ।
ଆଚ୍ଛା ମାନେ ଆଜି ସାଧା ଖାଇଲେ ଭେଜ ଖାଇଲେ ନାଇଁ? ଆଛା ଟୋଟାଲି ଭେଜ ମାନେ ହଁ ଟୋଟାଲି ଭେଜିଟେରିଆନ୍ ନା କଣ?
ନାଇଁ ନାଇଁ ମୁଁ ଆମିଷ ଯେ ମାନେ ନନ ଭେଜିଟେରିଆନ କିନ୍ତୁ ଘରେ ର ବ ବାର ଦିନ ଯେହେତୁ ପୁରାନ୍ତିନି ଘରେ ଆଇଁଷ ସେଥିଲାଗି ଉଁ ବାଧ୍ୟରେ ଖାଇବା କଥା ଖାଲି ଆଉ।
ଆଉ ଅନ୍ୟ ଦିନ ଗୁଡାକରେ ଅନ୍ୟ ବାର ମାନଙ୍କରେ?
ଆଉ ମାନେ ସେମିତି ତ ଆମେ ଭାଇ ମାନେ ମିଶିଲେ ଆମେ ତ ସୋମବାରକୁ ଛାଡି ଆଉ ସବୁବାରେ ଖାଉ। ନନଭେଜ ଆମେ ତ ସବୁବେଳେ ଖାଉ। ହଁ ଯେହେତୁ ଗ ଟା ଦିଦିନ ଆମ ଘର ହିସାବରେ ଚଳି ଯାଉ।
ହେଲା ହେଲା ଘରର ରୀତିନୀତି ବି ଅଛି।
ହଁ ଆଉ ଆପଣଙ୍କ ମାନେ ସବୁବେଳେ ଆଇଁଷ ଖାଆ ନ୍ତି ନା କେବଳ ଆମିଷ ବାର ଦିନ?
ବୁଧବାର ଗୋଟେ ଶୁକ୍ରବାର ଆଉ ରବିବାର।
ଯୋଉ ତିନିଟା ବାର ଆଇଁଷ ବାର ସେଇ ଆଇଁଷ ବାର ଦିନ କେବଳ ଖାଆନ୍ତି ଆଉ ଓହୋ।
କଉ ବାଇ ଚାନ୍ସ ପ୍ରତି ସପ୍ ପ୍ତାହଟେ ନୁହଁ କଉ ବାଇଚାନ୍ସ କୋ ମାସ ରେ ଦି ତିନି ଥର ହୁଏ ଆଉ। ହୁଁ।
ଆ ଭାଇ ଆପଣ ରହୁଚନ୍ତି ଏବେ କୋଉଠି?
ହଁ ମୁଁ ଗଞ୍ଜାମରେ ରହୁଚି ବରମ୍ପୁର।
ହୁଁ ଗଞ୍ଜାମରେବୁ ମୋର ବହୁତ ସାଙ୍ଗ ଅଛନ୍ତି ପଢୁଥିଲେ ଆମ ଏକରେ କଲେଜ ରେ ମୋ ସାଙ୍ଗରେ। ହଷ୍ଟେଲରେ ଆମେ ରହୁଥିଲୁ। ଗଞ୍ଜାମ ପିଲା ବି ମତେ ବହୁତ ଭଲ ଲାଗନ୍ତି। ହୁଁ ତାଙ୍କ ଆମର କଟକ।
କଟକ ନାଇଁ କି?
ଆଜ୍ଞା।
ହୁଁ ହୁଁ ହୁଁ।
ଗଞ୍ଜାମ ପିଲା ମତେ ବହୁତ ଭଲ ଲାଗନ୍ତି ତାଙ୍କ ସହିତ ମିଳାମିଶା, ତାଙ୍କ ବ୍ୟବହାରରେ ମତେ ବହୁତ ଭଲ ଲାଗେ।
ସେଥିପାଇଁ ତ ଗଞ୍ଜାମ ଫେମସ ସବୁ ହଁ,
ଖାଦ୍ୟ ବି ବହୁତ ଫେମସ ପା ତମ ସେଠି ମାନେ ବେଶୀ ଫେମସ ଖାଦ୍ୟ ଗୁଡା କଣ ସବୁ? ଉପମା
ହୁଁ ବରା ପୁରି, ଆଉ ଏବେ ସବୁ ତ ସାଉଥ ଇଣ୍ଡିଆନ୍ ଏବେ ଫଲୋ କରୁଛନ୍ତି ଇଡିଲି ବି ହେଇଗଲାଣି। ସାଉଥ ଇଣ୍ଡିଆନ୍ ଅନୁସାରେ।
ନାଁ ତ ତମର ସେଠି ଚଟଣୀ ବି ସେ ବହୁତ ଇଏ ଅଛି ବହୁତ ଫେମସ ଅଛି ସେଠାରେ ହଁ ମତେ ମୁଁ ସତକଥା ମୋର ଭଉଣୀ ଜଣେ ସେଠି ଅଛନ୍ତି ଚାକିରି କରିୁଛନ୍ତି ଗଞ୍ଜାମରେ ସେ ସେ ଫିଯୋଥେରାପିରେ ବୁଝିଲୁ ନା ହୁଁ ସେ ସେଇଠି ଅଛନ୍ତି। ତ ସେଠୁ ମିମିଠାଘରିକା ଆଣନ୍ତିୁ ତାଙ୍କ ସାଙ୍ଗରେ ମିଠା ବି ମତେ ବହୁତ ଭଲ ଲାଗେ।
ହଁ ହଁ।
ହୁଁ।
ଗୋଟେ ମାନେ ଫୁଡ ଆଇଟମ ବା ଡିସ୍ ଉପରେ ଦେଖିବାକୁ ବଲେ ବହୁତ ସେପଟେ ଟେଷ୍ଟି ଟେଷ୍ଟି। ଟି ମାନେ ଫୁଡରେ ମାନେ ଟିଫିନ୍ ଆଉ ସୁଇଟସ୍ ବଗେରା। ଯେମତି କହିଲ ମିଠା ଗୁଡାକ ତ ଏପଟେ ଫେମସ ଏଇଗୁଡାକ ସବୁ ଆଉ।
ଭାଇ ମାନେ ହଁ ମୁଁ ତ ଯିବି ଦି ଦିଦିଙ୍କ ସହିତ ଏବେ ଯିବି ଦିଦି ଯିବେ ଦି ତାରିଖ ବ୍ରହ୍ମପୁର ତ, ସେ ଛୁଟିରେ ଆଇଥିଲେ ତାଙ୍କ ସହିତ ତ ମୁଁ ଯିବି ଏବେ ମୁଁ କହୁଥିଲି ଭାଇ ତମେ ସିଆଡେ ମାନେ ଆମ ଏକରେ ଯେମିତି ଚୁଡା କଦଳୀ ଘରିଆ ଖାଆନ୍ତି ତମେ ସେକରେ ବେଶୀ ଖଆନ୍ତିନି ଏ ସବୁ।
ନା ନା ଏପଟେ ଏତେ ନୁହଁ ଏପଟେ ଯଦି ଦେଖିବ ଜଳଖିଆରେ ମାନେ ପୁରୀ। ପୁରି ଉପମା ଆଉ ହେଲା
ହଁ କାରଣ ନା ମୁଁ ଆମ ମୋ ମୋ ସ ସହିତ ତ ରହିଥିଲେ ଯେତିକ ପାଞ୍ଚ ଜଣ ବ୍ରହ୍ମପୁର ଆଇଥିଲେ ପିଲା ତ ଆମେ ଦିନେ ସେମିତି କିଛି ଖାଇବାକୁ ହେଲାନି ସେଦିନ ଚୁଡା କଦଳୀ ନେଇ ଆଇଥିଲୁ।
ଆଜ୍ଞା।
ଯାଇଥିଲି ସିଏ କିନ୍ତୁ ମାନେ ଚୁଡା କଦଳୀ ଖାଇପାଇଲେନି ସେ ପାଣି ଫାଣି ପୁରେଇଦେଲେ କଂସାରେ ପୁଳାଇ ସେ ତାକୁ ପିଇଲେ ମୁଁ ଏମିତି କହିଲି ଏମିତି ଚୁଡ଼ା କଦଳୀ ଖଆନ୍ତିନି କହିଲେ ଆମ
ହୁଁ ଅଲଗା ପ୍ରକାର କରନ୍ତି ଏପଟେ ପୁରା ଜୁସ୍ ଭଳିଆ କରିକିନା ଗ୍ରାଇଣ୍ଡର ଭଲିଆ ମାନେ ଗ୍ରାଇଣ୍ଡ କରିକି ତାକୁ୍ ପଡେ ମାନେ କରନ୍ତି ଆଉ।
ହଁ କାହିଁକିନା ତା ମୁଁ ଯେତେ ଥର ଦେଖିଲି ତାଙ୍କୁ। ସେ ଚୁଡା କଦଳୀ ଭଲ ପାଆନ୍ତିନି ଖାଇବାକୁ କି ସେ ଖାଇବିି ପାରନ୍ତିନି ଚୁଡା କଦଳୀ।
ହୁଁ ହୁଁ।
ହୁଁ ଆଉ ଭାଇମାନେ ଏନା ସବୁ କଣ କରୁଛନ୍ତି ଘରେ ସବୁ।
ନାଇଁ ଘରେ ତ ଏବେ ଆଉ କଣ ବର୍ଷା ଋତୁ ଯେହେତୁ ଆସିଲା ଚାଷ ବାସ ଏବେ କରାହବ କାଇଁକିନା ରଜ ପହିଲାର ପରଠୁ ତ ବିହନ ସବୁ ଇଏ କରନ୍ତି ବୁଣନ୍ତି ଏପଡେ ହୁଁ। ତ ଏବେ ଯଦି ବର୍ଷା ହଉ ହୋଇଲେ ହଳ କରିକି ଧାନ ଚାରା ଲଗା ହବ ଆଉ।
ହଁ ମତେ ବି ଆମ ଘରେ ବହୁତ ଥର ଫୋନ କଲେଣି ମାନେ ଆମ ଜମି ସବୁ ହଳ ବୁଲି ସାଇିଲଣିି ନା ବିହନରିକି ଆ ନେଇ ଆଇଛନ୍ତି ଯେହେତୁ ଆମର ଏଇନା ତଳି ପକା ହବ ସବୁ। ତ ଘରେ ମୋତେ ବହୁତ ଥର ଫୋନ କଲେଣି କି ତୁ ଟିକେ ଫ୍ରି ହେଇକି ଘରକୁ ଆସେ ଆଉ କାମ ଟିକେ କରିବା ଆଉ।
ହୁଁ ହୁଁ ହୁଁ ହୁଁ
ହୁଁ ଆମ ଇଆଡେ ବି ଚାଷ ଫାସ ହେଲାଣି ମୁଁ ବି ଗାଁକୁୁ ପଳେଇବି ଆଉ ଦଶ ପନ୍ଦର ଦିନ ଭିତରେ।
ଆଚ୍ଛା ଆଚ୍ଛା ଅଛନ୍ତି କୋଉଠି ଏବେ ଆପଣ?
ମୁଁ ଏନା ବର୍ତ୍ତମାନ କଟକରେ ଅଛି। ହୁଁ ଭାଇ ଆପଣ କାମ ସେମିତି କଣ କରନ୍ତି ଚାଷ ବାସ ତ ହୁଏ କିନ୍ତୁ ଆପଣ କିଛି ତ କରୁଥିବେ ନା ଇନକମ ପାଇଁ।
ନାଇଁ ମୁଁ ତ ପଢାପଢିରେ ଅଛି ମୋର ତ ଷ୍ଟଡି ଲାଇନରେ ଅଛି ତ ସେଲଫ ଷ୍ଟଡି ହିଁ କରୁଛି ବର୍ତ୍ତମାନ କମ୍ପିଟେଟିଭ ପ୍ରିପାର ହଉଛି। ଆଉ ଫ୍ରୀ ଟାଇମ ହେଲେ ଯାଇକି ଟିକେ ଘରେ କାମ ଦାମ ମିଶିକି ପଳେଇ ଆସୁଛି ଆଉ।
ଓହୋ ମୁଁ ବି ସେଇ ଭାଇ ମାନେ ପଢା ପଢି ତ କରୁଛି କିନ୍ତୁ ଯେହେତୁ ମୋର ଘରେ ଟିକେ ଆର୍ଥିକ ସମସ୍ୟା ରହୁଛି ହଁ କାରଣ ବାପା ମାଙ୍କର ମୁଁ ଗୋଟାଏ ପୁଅ ନା ତ ଘରେ ବାପା ବି ଟିକେ ମାନେ ବୟସ୍କ
ଣଙ୍କର ରହୁଛି ହୁଁ
ବାପା ବି ଟିକେ ବୟସ୍କ ହେଇଗଲେଣି ତ ମୁଁ ନିଜେ ଟିକେ ଘରକୁ ବି ଦେଖିବାକୁ ପଡୁଛି ତା ସହିତ ମୋର ପାଠ ପଢା ବି ସାରିବାକୁ ପଡ଼ୁଛି
ଆଜ୍ଞା ଆଜ୍ଞା
ମୁଁ ଯାହାବି ପଢୁଛି ନିଜ ପଇସାରେ ପଢିବାକୁ ପଡୁଛି ଆଉ ଘରେ କହୁଛନ୍ତି ଯେ ନାଇଁ ତୋର କାମ କରିବା ଦରକାର ନାହିଁ ଆମେ ତୋତେ ପଇସା ଦଉଛୁ ପଢ କିନ୍ତୁ ଯେହେ ତୁ ତୁମର ଆଉ ଜଣେ ଭଉଣୀ ବି ଅଛନ୍ତି ତ ତା ତାଙ୍କର ବି ବାହା ହେବାର ବୟସ ହେଇଗଲାଣି ନା ତ ମୁଁ ବେଶୀ ଘର ଉପରେ ପ୍ରେସର ଦଉନି
ଆଉ ଯେହେତୁ ଘରର ଗୋଟେ ବୋଲି ପୁଅ ସବୁ ଚାରି ଦିଗ ଆଡେ ଆପଣଙ୍କୁ ଦେଖିବାକୁ ପଡୁଛି ଆଉ ନିଜର ଫ୍ୟାମିଲିର ଭଉଣୀର ପଢାପଢି ସବୁ ବାହାର ବିଷୟ ମାନେ ଘର ବିଷୟ ସବୁ ଆପଣ ହିଁ ବୁଝିଥିବେ ଆଉ
ହୁଁ ଯେ ପୁଅ ପିଲା ନା ଆମେ ଆଉ ଆମକୁ ତ ଏଇଗୁଡା କରିବାକୁ ବାଧ୍ୟ ନା
ହୁଁ
ତ ଘର ଲୋକଙ୍କୁ ବି ଦେଖିବାକୁ ପଡୁଛି ଘରକୁ ମୁଁ ପଇସା ଫଇସା ଛାଡେ ବେଳେ ବେଳେ ଆଉ କଣ କରିବା ଭାଇ ନିଜେ ତ ପଢିବା ସହିତ ପୁଣି ଘରକୁ ଦେଖିବାକୁ ପଡୁଛି ଯେତେ କଷ୍ଟ ହେଲେ ବି ତ ନିଜକୁ ମାନେ ବହୁତ ମୁଁ କଣ୍ଟ୍ରୋଲ କରୁଛି ଘର ସମସ୍ୟା ନା ଦିନ ଆସିବ ସେମିତି ମାନେ ସେଥିଲାଗି ମୁଁ ବହୁତ କଷ୍ଟ କରୁଛି ନା କଷ୍ଟ ଯଦି କରୁଛି ଭଗବାନଙ୍କ ଦୟାରୁ ଯାହା ଫଳ ମିଳିବ ଆଉ
ନିହାତି ନିହାତି ଆମେ କଷ୍ଟ କରିବା ସେ କୁହନ୍ତି ନା କଷ୍ଟ କଲେ ହିଁ କୃଷ୍ଣ ମିଳେ ବୋଲି ତ କଥାରେ ଯୋଉଟା ଅଛି ଆମେ ସେଇଟାକୁ ହିଁ କରିବା କଥା ଆଉ
ମୁଁ କହିଲି ଭାଇ ଆପଣଙ୍କ ମାନେ ଏନା କ୍ୱାଲିଫିକେସନ କଣ ତଥାପି ଅଛି? କୋଉ ଯାଏ ପଢିଛନ୍ତି ଆପଣ ମୁଁ କହିଲି ଆପଣ କୋଉ ଯାଏ ପଢିଛନ୍ତି? ହୁଁ
ଆ ଆର୍ଟସ୍ ମାନେ ହିଷ୍ଟ୍ରି ଅନର୍ସରେ ମୋର ଗ୍ରାଜୁଏସନ କମ୍ପ୍ଲିଟ୍ ଅଛି ଆଉ ବର୍ତ୍ତମାନ ଏବେ ଯାହାବି କିଛି ସରକାରୀ କ୍ଷେତ୍ରରେ ଏବେ ବାହାରୁଛି ସେଗୁଡାକ ପାଇଁ ଟିକେ ପ୍ରିପାରେସନ ହଉଛି ଆଉ
ଓହୋ ମୋର ବି ଭାଇ ପ୍ଲସ୍ ଟୁ ପରେ ମୁଁ ମାନେ ସେତେବେଳେ କିଛି ଭାବି ପାଇଲିିନି ତ ମୁଁ ସେତେବେଳେ ଜଣଙ୍କ ବୁଦ୍ଧିରେ ପଡିି ମୁଁ ବିଟେକ୍ କରିଦେଇଥିଲି ଭୁଲରେ। ଅ ବିଟେକ୍ କଲା ପରେ ମୋ ଭାଇ ଜଣେ ସଫ୍ଟୱାୟାର ଅଛନ୍ତି ଆମ ଘର ପାଖରେ। ସିଏ ମତେ କହିଲେ କି ତୁ ସଫ୍ଟୱାୟାର ଲାଇନ କି ଆସେ ନା। ବହୁତ ପ୍ରୋବ୍ଲେମ୍ ହେବ କାହିଁକିନା ସାଲେରୀ ବି ଆସ୍ତେ ଆସ୍ତେ କମିଲାଣି ନା। ମାନେ ପ୍ରାୟ ଲୋକ ଯାଉଛନ୍ତି ସଫ୍ଟୱୟାର ଲାଇନ୍, ତ ମତେ ସିଏ ମନା କଲା କି ତୁ ସଫ୍ଟୱେୟାର ଲାଇନ ଆସେନା ତୁ ଅଲଗା ଲାଇନରେ ଯାଏନା ତ ମୁଁ ଏନା ଟିକେ ହଁ ଓଜେଇ ପାଇଁ ଟିକେ ପ୍ରିପେୟାର ହଉଛି। ବୁଝିଲୁ ନା ମୁଁ କୋଚିଂଫୋଚିଂ ନଉଚି ଓ ଜେଇ ପାଇଁ। କମ୍ପିଟେଟିଭ ରେ ତୁ ମତେ ସେଟା କ୍ଲିୟର କରି ନର୍ସିଂ କରିବି ନର୍ସିଂ ପରେ ଯୋଉଠି ପାଇବି ଚାକିରି ଆଉ।
ହେଲା ଆଉ ମାନେ ଚେଷ୍ଟା କରିବା ଆମେ ତା ବୋଲି ନୁହଁ। ଯେ ହଁ ଆଜି ନହେଲେ ତ କାଲି ନିହାତି ଆମେ ଗୋଟେ ଯେକୌଣସି ଜାଗାରେ ତ ଏଙ୍ଗେଜ ହବା। କିନ୍ତୁ ଆମର ଚେଷ୍ଟା ରହିବା ଦରକାର ପଢା ଉପରେ।
ହୁଁ ସେଇଟା ତ ଠିକ କଥା ମାନେ ପଢାପଢିିକି ଯେତେ ଆମେ ଗୁରୁତ୍ଵ ଦେବା ଆଁ ସେତେ ଆମେ ମାନେ ଭବିଷ୍ୟତରେ ସୁଖରେ ରହିବା।
ବାସ୍ ଏବେ ଯଦି ଏବେ କଷ୍ଟ କଡିବାର ବୟସ ଏବେ ଯଦି ଆମେ କଷ୍ଟ କଡିଆନି ନା ସେଇ ତିରିଶ ଚାଳିସି ଏଜ୍ ଭିତରେ ଆମେ ବହୁତ ସଫର୍ ହେବା ସେଥିପାଇଁ ଆମର ଯେତେବେଳେ ବାଇଶି ତେଇଶି ବା ଚବି ଚବିଶ ପଚିଶି ବର୍ଷ ଭିତରେ ଆମର ଯୋଉ ଏଜ ଟା ଅଛି ତ ସେଇ ଭିତରେ ଆମେ ମେହନତ କରିକି କଷ୍ଟ କରିକି ପଢିଆ ଦରକାର।
ହୁଁ ନାଇଁ ମୁଁ ତ ସବୁବେଳେ ଚାହେଁ ମାନେ ଘର ଲୋକଙ୍କୁ କେମତି ଖୁସିରେ ରଖିବି। ସମସ୍ତେ ଯେମିତି ଖୁସି ହୁଅନ୍ତି ଯେ ମୋ ମାନେ ସେମାନେ ବି ଜାଣିବା ଦରକାର ଦେଖନ୍ତୁ। ମୋର ତ ସେମିତି କିଛି ନାହିଁ ମାନେ ମୋ ଭାଇଗରିବା ବି ଡାକୁଥିଲେ ମାନେ ହାଇଦ୍ରାବାଦକୁ କାମ କରିବାକୁ ତ ମୁଁ ତ ମନା କଲି ମତେ ତେ ବି ଘରେ ମନା କଲେ କହିଲେ ଦେଖ ତୁ ରୋଜଗାର କରନା କିନ୍ତୁ ଘରେ ରହ କିନ୍ତୁ ଆମେ ତତେ ବାହାରକୁ ଛାଡିବୁନୁ, ତୁ ଯାହା ଟା ବି ରୋଜଗାର କର ଯେମତି ଆମକୁ ଖୁସି ଲାଗୁଥିବ ଯେ ମୋ ପୁଅକୁ ଏ
ନିହାତି ନିହାତି ଆ ପାଖରେ ଗୋଟେ ରହିଲେ ଆ ବାପା ମାଙ୍କୁ ଦେଖି ହବ। ଘର ବାହାର କାମ ସବୁ କରିହବ ଏତେ ଦୂରକୁ ଯାଇକି ବି ଆଉ ସେପଟେ କଣ ହବ ନହବ ଘର ବିଷୟରେ ବି ଗୁଡାଏ ଚିନ୍ତା ରହୁଛି ନା ସେଥିପାଇଁ ସେ କରିକ କହୁଥିଲେ ଆଉ।
ହୁଁ କାହିଁକି ନା ଯେଦି ମୋର ଆଉ ଜଣେ ଭାଇ ଥାଆନ୍ତେ ତ କିଛି ସେମିତି ଅସୁବିଧା ହେଇନଥାନ୍ତା। ଯେହେତୁ ମୁଁ ଗୋଟାଏ ବୋଲି ପୁଅ, କାରଣ ଭଉଣୀର ବାହାଘର ପରେ ଭଉଣୀ ତ ଶାଶୁଘରକୁ ପଳେଇବ ନା ତ ସିଏ ବେଶୀ ଟାଇମ୍ ଘରକୁ ଆସି ଦେଖି ପାରିବନି ନା ବାପା ମାଙ୍କୁ ତ ଘର ଲୋକ ମତେ ଛାଡ଼ନ୍ତିନି ବେଶୀ ବାହାରକୁ ନହେଲେ ମୋର ବି ମାନେ ଏତେ କଣ କହିଲ? ତାପରଠୁ ମୋର ଗୋଟେ ଦିନ ମାଇଣ୍ଡ ସେଟ ହେଇଲା କି ଯେ
ହୁଁ ଆଜ୍ଞା, ନିହାତି ନିହାତି ଏଇଟା ରହିବା ଦରକାର ମାଇଣ୍ଡରେ।
ହଁ।
ହଉ ଆଜ୍ଞା ଗୋଟେ କଲ ଆସିଲା ମୁଁ ରହୁଛି।
ଆଜ୍ଞା।